ସୁ
ହଁ ଭାଇ ତୁ ଯାଇଥିଲୁ ଅଙ୍ଗନବାଡ଼ି ଆଡ଼େ କେବେ
ଭୁବନଘାଇ ମୁଁ ଆଗରୁ ବହୁତ ଥର ଯାଇଛି
ଯାଇଥିଲୁ ତାହେଲେ
ସେଇ ଆମ ପୁଅ ଯୋଉ ଦଣ୍ଡିସି ହେଇଥିଲା ମଝିରେ ଏବେ ଯାଇଥିଲି
ହଁ ପିଲା ବେଳେ ସେପଟେ ହାଇଥିଲି ଏବେ କିନ୍ତୁ ମନେ ପଡ଼ିଲା ଯେ ସେଇପଟେ ଯାଇଥିଲି ବୋଲି ମୁଁ ଏବେ କେତେଦିନି ପରେ ଯାଇକି ଏପଟେ ଗଲି ନୂଆଗାଁ ଯୋଉଡା ସେଟା ଆମର କିଏ ନିଜର ଥିଲା ଯେ ଯାଇଥିଲି ଆଗରୁ
ଏ ଭୁବନବାଟି ନୂଆ ଗାଁ କୁ ନୂଆ ଗାଁ ଦୂର ନା ଭୁବନଟା ଦୂର କି
ଆରେ ମୁଁ ବି ଜାଣିନି ସବୁ ଆଖପାଖରେ ନୂଆଗାଁ ଭୁବନ ତାପରେ କନ୍ନଳ ତାପରେ ଅ ଧଳପଡା ଏ କେତେ ଗୁଡେ ଗାଁ ସବୁ ପାଖ ପାଖ ଲାଗି ଲାଗି ଅଛି ଟିକେ ଖାଲି ଗୋଟେ ଦି କିଲୋମିଟର ଦୂର ଏମିତି ଆ ସବୁ ଡିଷ୍ଟାନ୍ସରେ ଅଛି ଆଉ ମାର୍କେଟ ରେ ଆମ ମାର୍କେଟ୍ ଟିକେ ଦୂର ବାଟ ବଜାରଟା ହେଇଯାଉଛି ପାଞ୍ଚ ଛଅ କିଲୋମିଟର ଯିବାକୁ ପଡଛି ହେ ଯୋଉ ଭୁବନ ଆଡ଼େ
ସେଇ ଯୋଉ ଭୁବନ ମନ୍ଦିରଟା
ହୁଁ
ସେଇ ଚାରିପଖରେ ବଡ଼ ମନ୍ଦିରଟା ନା କଣ
ନା ବଡ଼ ବଡ଼ ମନ୍ଦିରଟା ତ କିନ୍ତୁ ସେଟା ମାନେ ମାନେ ଛୋଟ ମନ୍ଦିରଟା ତା ବା ବାଉଣ୍ଡରୀ ଫାଉଣ୍ଡ୍ରିଙ୍ଗି ସବୁ ମିଶି କି ବଡ଼ ଏରିଆ ଟା
ଉୁଁ ହୁଁ ତାହେଲେ ଆଉ ତମେ ଆଉ ଗୋଟେ ମନ୍ଦିର ଯାଇଥିଲ ସେଇ ତାକୁ ପଚାରିଥିଲେ ଆଉ
ବନ୍ଦୁ ଦି ତିନି ଅଛି ବୋଧେ
ଯୋଉଟା ପ୍ରକୃତରେ ବଡ଼ ମନ୍ଦିରଟା ସେଇଟା ସେଇଠି ପଚାରିଲି ହାଣ୍ଡୁ ଯେ ଏ ସରି
ହୁଁ
ତାକୁ ପଚାରିଲି ସେ କହିଲା ଏଠି ନେହୁ ସେ କ ମୁଁ କହିଲି ଆଉ କେଉଁଠି ମୁଁ କହିଲି ଆଉ ଛୋଟ ମନ୍ଦିର ଟେ କହିଲି ଅହୋ ଯୋଉଠି ସମସ୍ତେ ବେଲବମ୍ ଗଲେ ପାଣିଡାଳନ୍ତି ସେଇ ମନ୍ଦିର ଟା ନୁହଁ ସେଇଠି ସେଇ ପାଖରେ ସେଇ ପାଖରେ ଅଛି ନଦୀଟା
ରାତିରେ କାଲି ସେ ବାହା‌ ହେଇକି ସାଙ୍ଗେ ସାଙ୍ଗେ ଆସିଲା ହେଲା
ହଁ
ସାଙ୍ଗେ ସାଙ୍ଗେ ବାହାହେଇକି ଆସିଛି ଏଠୁ କଲେଜ୍ ଏ ଯୋଉ ଆସିଲା ବେଳକୁ ବାଟରେ ସେଠୁ ସ୍କୁଲ୍ ପିଲାଗୁରା ଛୁଟି ହେଇକି ଆସୁଛନ୍ତି ଚାରିଟା ବେଳକୁ
ହଁ
ତାଙ୍କ ଆଗରେ ଗାଡ଼ି ଟାକୁ ଘୁଁ ଘୁଁ ଘୁଁ ଘୁଁ କରି ତାଙ୍କ ଆଗରେ ମୁଁ ଯାଉଛି ମୁଁ ଏଇଟା ମୋର ବାହାହେଲା ଏଇଟା କହିଦେଉଛି ଆହୁରି
ମୁଁ ଯାଉଥିଲି କି
ହଁ ସେଇଟା ତ ତାଙ୍କରି ଆଗରେ ଆଉ ଗାଡିଟାକୁ ଘୁ ଘା ଘୁ ଘା କରିକି ସାଇଟି ମାରିକି ନେଉଛି
ସେଇଟା
ପୁଣି ଯାଉଛି ଯାଉଛି ପୁରା ସେଇଠା ଯୋଉଟ ପିଲାଗୁରା ଯାଉଛନ୍ତି ସାଇକେଲ୍ ଧରିକ ତାଙ୍କ ଆଗରେ ରଖି ଦେଉଛି ଗାଡ଼ି ଟାକୁ ଘୁଁ ଘୁଇଁ କରିକି ପୁଣି ପଳେଉଛି ତାପରେ ଦିତ ଚପରିଡା ହେଉଛି
ଦେଓଛି
କେ ଜାଣି ତାଙ୍କ ପାଟି ପରିକା ଶୁଭୁନି ବୋଲି ଏମିତି କଣ ହେଉଛି କି
କଣ ଗାଡି ପାଇଁ କି?
ସେ ତାହାରି ଗାଡ଼ି ଯୋଉଟା ହଁ ଗଡା
ହଁ ଗଟା ଚରିଗୁଡ଼ାକୁୁ ବାହାରିବି
କାଲି ତା ଶ ତା ଶ୍ୱଶୁର ଘର ତାକୁ ପାଟିକଲେ।
କଣ କହିଲେ ହଁ କଣ କହିଲେ?
ଆରେ ତା ଶ୍ୱଶୁର ଘର ଯେମିତି ପୁରା ସ୍କର୍ପିଓ ଅର୍ପିଓ ଧରିକି ଆସିଥିଲେ ସବୁ। ପାର୍କିଂ କରୁଛନ୍ତି ସିଏ କହିଲା ମୁଁ ଆଉ ଥଣ୍ଡା ଧରିକି ଆସିବି ହେଲା ସେଠୁ ତା ଗାଡିଟା ନେଲାଣି ଏବେ ସେଠୁ ଆମ ଗାଡିଟା ଧରିକି ଗଲା ମୁଁ କହିଲି ଆମ ଗାଡିଟା ବେଶୀ ତେଲ ସରୁଛି। ତା ଦେ ମ ଏଇଟା ମୁଁ ଧରିକି ଗଲା କେତେ ସ୍ପିଡ ନା ନା ଆମେ ଧରି ଆଇଥିଲୁ ଇଏଟା ହେଇ ଯୋଉ ପଲସରଟା। ହଁ ତା ଘୁଁ ଘୁଁ କରି ପୁରା ସ୍ପିଡ୍ ଉଡେଇ ନଉଛି ପୁରା ପଲସରଟାକୁ ଆଉ ହେଲା ତା ଭୋ ବୋଉ ଗୋରା କହୁଥିଲେ ଇରା ଏମିତି କଣ ଏମିତି ଇଏ ହଉଛି ଉଠେଇ ହଉଛି। ସେଠୁ ଦି ତିନିଥର ଖାଲି ଦୋକାନ ଗଲା ଖାଲି ଉଡେଇ ଉଡେଇ ଗଲା ଆରେ ବୋଉ ଏଇଠୁ ହେଇଯା ଦୋକାନଟା ଏତେ ସ୍ପଡରେ ଉଡି ଯାଉଛି। ତାହାରି ବି ଭୁଲ୍ ନା ନା ତାହାରି ବୋଉ ଘରିଆ
ଏ ତା ପୁଅ ଘରିକା
ତା ଶ୍ୱଶୁର ଘର ବି କହିନଥିଲେ ତାର ସେଠୁ ବର୍ଷା ହେଲା ସବୁଆଡୁ ଏକାଠି ହେଇକି ସେଠୁ ବସିଲୁ ତାଙ୍କ ଘର ଭିତରେ। ହେଲା ତାପରେ ସେଇଠୁ ତା ତାଙ୍କ ଶ୍ୱଶୁର ଘରର ଲୋ କ ସବୁ ଆସିଲେ ତାଙ୍କର ନିଜ ଲୋକ ତା ଶ୍ୱଶୁର ନୁହେଁ ତାର ନିଜ ଲୋକ ହେଲା। ହାଲୋ।
ହୁଁ
କହିଲେ ତାଙ୍କ ଶ୍ୱଶୁର ଘର ଯୋଉ ନୂଆ ଲୋକ ଆସିଥିଲେ ତାର କଣ ମାମୁଁ ଫାମୁଁ ଲାଗିବେ ହେଲା। ସେଇଠୁ ବସି ପଇଲେ ଆଉ କହିଲେ ତ-କ-ପୁ-କ ତମ ତମ ପୁଅ କଣ ଏତେ ସ୍ପିଡରେ ବାଇକ ଚଲଉଛି? ଆଉ ଏମିତି କଣ ଯଦି ମରି ମାରିଯିବ କୋ କୋଉ ଦିନ।
ସେଇଠୁ ସେ ବା
ସେଇଠୁ ତା ଅଜା ସେଇଠୁ ତା କହିଲା ଆଉ ହଁ ପରା ମୋ ନାତି ଆଉ ମୋ ନାତି ଗାଡିରେ ବସିଲେ ମତେ ଡର ଲାଗୁଛି। ଖାଲି ଉଲଠେଇକି ଚଲଉଛି ବାଇକଟାକୁ।
ବାତେରାଟା ଆଉ।
ତା ବାପା ତା ଅଜା ସବୁ ଏଠୁ ହେଠୁ ତା ଗୁଣ ଗାଇଲେ ସବୁ ଗୋଟେ ଆଉ। ତା ଶ୍ଵଶୁରଘର ଆଗରେ
ତା
କୋଉଠି ଅଛୁ କି ତୁ?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
କୋଉଠି ଅଛୁ କି?
ଏଇ କୁଟୁଆଟେ ଆଇଛି ଯେ ମାନେ ଆସିକି ଚିଲଉଛନ୍ତି ଖାଲି।
ସେଇଟା କିଏ
ଆଁ?
ତା କଣ ଚିଲଉଛି ପିଲା?
ଏ ଛୋଟିଆ ଛୋଟିଆ ବା
ଓ କାଲି ମୋର ଯିବାର ଇଚ୍ଛା ନଥିଲା। ଚିନୁ ଭାଇ ଏଇନେ କହିଲା ଯା ଡାକୁଛି ଆ ଯିବା ତ ଗଲୁ ଆଉ ଗାଧେଇ ପଡିଥାନ୍ତୁ। ହଇରାଣ ହେଇକି ଆସିଲୁ ଗଲୁ ଆଉ। ଶିବାର ତ ଜର ତା ଜର ହେଇ ଛି ଜ୍ଵର ଛାଡିଗଲା ଏମିତି ପୁରା ଚାଙ୍ଗା ଆଉ।
ହୋଉ ଏଇଟା ଲାଷ୍ଟ କଲରେ
ହଁ ହଁ ଲାଷ୍ଟକୁ
ଆରେ ଯୋଉ
ହୁଁ।
ଆଉ ମୁଁ ଏଠି ଥିଲି ଯେ ଭଲ ଲାଗିଲା ମୁଁ ଭାବୁଚି ଯିବି ଯେ ହେଲେ ଏଇ ପାଟି କର। ଯା ସିଆଡେ ପାଟି କରୁଚି।
ତତେ କଲ କରିଥିଲା ତାହେଲେ ତୁ କଣ କହିଲୁ?
ମୁଁ କଲ ଉଠେଇଲିଣିି ବା।
ଆରେ ସେ କଲ ଉଠେଇଲେ କହିଥାଆନ୍ତା ଆସେ ବୋଲିି ଯାହାକି ମତେ ଇଛା ନାହିଁ।
ତୁ ଏଇଟା କହିଥାନ୍ତୁ ତୋର କଣ ଅସୁବିଧା ହଉଛି ସେ ତତେ ବୁଝି ପାରିବନି ନା କଣ କହିଥାନ୍ତ
ଆରେ ବୁଝିଲେ ମତେ କହିବାର ଇଚ୍ଛା ନଥିଲା ୟାଡୁ
ଆମେ ଆମେ କହିଥିଲୁ ଆମେ ଆମେ ଏଇଠେ ବଇଥିଲୁ କହିଲୁ ସେ ଆସିଲାନି କଣ କହିଲା ଯେ ଆମେ କହିଲୁ ତାଙ୍କ ଘର ଘର ଲୋକ ଅସୁବିଧା ହେଲାନା ହଉ।
ଆରେ ଦେଖେ ମୁଁ ଘଣ୍ଟେ ଭଳିଆ ଗଲେ ହେରି ରହିବ। ଜାଣିଛି ବାହାଘର ଏତେ ଟାଇମ ହବ ବର୍ଷା ଫସା ହବ ଆସିପାରିବେନି ଏ ଘରେ କଣ ମାଗା ମାଗି କରିବ?
ସକାଳ ଦଶଟାରେ ଗଲୁ ଜେ ଭାଇ ସେଠେ ପହଞ୍ଚିଲୁ ବାରଟାରେ ସେଠୁ।
ଆଉ ଇଆଡେ ବି ମୁଁ ଯୋଉଠି ଏକିଟାଆ ଇଆଡେ ବି ମୁଁ ଏକିଟିଆ ଯଦି କଣ ହେଲା ବି ଆସିପାରିବି କି ଏକିଟିଆ
ହୁଁ।
କହ ମୁଁ କଣ ଭଲ ଡ୍ରାଇଭ ମାନେ ଡ୍ରାଇଭିଂ ଶିଖିଛି ନା କଣ? ହଁ ଖାଲି ଯାହିଁ ତାହିଁ କାମ କୋଉଟା ଚଲଉଛି। ଏଥେ ମୁଁ ଭାବି ଗୋଟେ ଗଲିଣିି ଆଉ ଯଦି ଠିକ ଥାନ୍ତେ ବାପା ଚାଲା ବୁଲା କରିଥାନ୍ତେ ମୁଁ ଯାଇଥାନ୍ତେ। ସିଏ ତ ପଢିଛନ୍ତି ମୋ ଉପରେ ଆଶା ରଖିଛନ୍ତି ଯାହା ଟିକେ ହେଲେ ଦେଖୁଛ ଡାକୁଛନ୍ତି ମତେ ଖାଲି। ସେଇଥିପାଇଁ ଗଲିଣି ଆଉ ଆଉ
ଆଉ କଣ ଏରା ସବୁ ଆମ ବାହାଘରରେ
ହୁଁ।
କଣ କରିବା? ଆରେ ଏଇ ଯୋଉ
କଣ?
ସିଏ ହେଠୀ ଅଛି ନା ଆଇଲା ଭାରି ଘରକୁ।
କିଏ ଯାହା ବାହାଘର ହେଲା।
ହଁ।
ସେଠି ରହିଲେ ପରେ ଏତେ ଆସିବେ କୋଉଦିନ ଯଦି ଆସିବେ ଯଦି ଆସିବେ କାରଣ ସେଠିର ହଉଛନ୍ତି ସବୁକା ତ ଆମର
ସବୁଜା ଏଠି ତ ରହୁଛନ୍ତି ଆମ ଭଡ଼ିକା ତ
ନା ତା ପରେ ତ ଏଠି ଥିଲେ।
କାଲି ଯୋଉ ଦିନ ସିଏ ଗଲେ ତା ଆର ଦିନ ନ କଣ ସେଇଦିନ? ହଁ ନାଇ ହଁ ତା ଆର ଦିନ ପା ଆଉ ଥିଲେ ବା ଏଠି।
ତ ଆଉ ଥରେ ତ ପଳେଇଥିବ ସେ ଦିନ ବୋଧେ ସେଠି।
ହଁ। ସେ ଏଠି ଆଉ ରହିବେନି ଏଠି ରହିବେ ବା।
ରହିବନି ଏଠି?
ନା ସେଇ ଯୋଉ ଘର ଟା ବିକି ଦେଇଛନ୍ତି ସେମାନେ।
ଓ ହୋ। ହୋଇ
ଆଉ ଆଉ କଣ କହୁଛୁ କହ?
ତୁ ଖାଇସାରିଲୁଣୀ ସକାଳୁ ସକାଳୁ?
ନାଁ ବା ଖାଇନି।
ଆଉ କେମିତି କହିଲୁ ଖାଇ ଦେଇଥିଲି?
ଖାଇନୁ ଶୋଇକି ଉଠିକି ତାପରେ ଚା ଟିକେ ପିଇକି ବସିଚି ଆଉ।
ଚାହା ପିଉଛୁ?
ହୁଁ।
ଆଉ କାଲି ରାତିରେ କଣ ପାଇଁ ଆଇଲୁନି ଟମଲ ମାରି।
କାଲି ରାତିରେ ପୁରା ହେଇତ ପହଞ୍ଚିଲି ଯେତେବେଳେ କୁ ଗୋଟେ ଅବାଗିଆ ଲାଗିଲା ଆଉ, ବାସ ଥରି ଥରି ପହଞ୍ଚିଲୁୁ ପରା ଆମ ଘରେ।
ଉଁ ହୁଁ।
ବାଗଲାଗିଲାନି ଆଉ। ଆ କାଲି, କାଲି ଦିନସାରା ଗଲାବେଳେ ଆମେ ଓଦା ମାନେ ଦିଟାଠୁ ନେଇକି ପୁରା ସନ୍ଧ୍ୟା ଯାଏଁ ଖାଲି ଓଦା ହେଇ ହେଇ ଆସିଲୁ।
ଆରେ ତୋ ଯୋଉ ଏଟିଏମ୍ ରେ ଏଟିଏମ୍ ଅଛି ତୋର?
ହଁ।
ହଉ ମୁଁ ତତେ କଲ କରିବି ଯେତେବେଳେ
ହଁ।
ଯିବା ଟିକେ ପଇସା ଉଠେଇ ତ ପଇସା ତ ଫୋନ୍ ପେ କୁ ପଇସା ପଠେଇଦେବି। ଯିବା ଟିକେ ଉଠେଇକି ଆସିବା ଆଉ। ବାଳ ମୋ ପଇସାଟା ଆସ ସୁନି ଗୋଟେ କାମ ଅଛି ପଇସା ଯେ ଆସୁନି।
କେତେ ଟଙ୍କା ପୁରା?
ଦଶ ହଜାର ଟଙ୍କା।
ଦଶ ହଜାର!
ସେଟା ମୋର ନୁହଁବେ। ସେରା ବବା ଘର, ତାଙ୍କର ପଇସା ଦ ସିଏ ମୋତେ ଦେଇଥିଲେ କଣ କହିଲୁ ଆମେ ଯାଇଥିଲୁ ତିନିଦିନ ତଳେ।
ହୁଁ।
ଉଣିଶ ତାରିଖରେ ଓ ସରି ଅଣତିରିଶରେ।
ହୁଁ।
ଯୋଉଦିନ, ଯୋଉଦିନ ଆମେ କଲେଜ୍ ଯାଇଥିଲେ।
ଓ ହଁ।
ସେଇଦିନ ନାହିଁ କାମେକ୍ଷା ପାଖରୁ କଣ ପଇସା କାମ ପାଇଁ ଯେ ଭାଇ ମୋକତି ପଠେଇଥିଲା ପଇସା ଫୋନ ପେରେ। ଆଉ ଷ୍ଟେଟ ବ୍ୟାଙ୍କରେ ଯାଇକି ଆମେ ସ୍କାନର କ୍ୟୁ ଆର୍ କୋଡ଼ରେ ଫୋନ୍ ପେ ପଇସା ପଠେଇଲୁ ଆଉ। ଏଟିଏମ୍ ନଥିଲା ନା ଆମର ବି ଏଟିଏମ୍ ନାହିଁ ଭାଇର ବି ଏଟିଏମ୍ ନାହିଁ।
ହଁ।
ତାର ତା ଏଟିଏମଟା ଏଠୁ ଅସି ତାପରେ ଉଠେଇଛି ଯେମିତି ପଇସା ମାନେ ଯୋଉ ସାଇରନଟା, ଯୋଉଟା ଏଟିଏମ୍ ଭିତରେ ନାହିଁ ତ ଗୋଟେ?
ହଁ, ହଁ।
ସେଇଟା ହେଠୁ ବାଜିଲା ଆଉ। ହେଠୁ ପଇସା କଟିଗଲା ଫୋନ୍ ପେ ରୁ। କିନ୍ତୁ ପଇସା ଆସିଲାନି, ଦେବାକୁ ଦେଲାନି ଆଉ ପଇସା। ତାପରେ, ନା।
କେତଙ୍କ
ଦଶ ହଜାର ଟଙ୍କା!
ଦଶ ହଜାର ଟଙ୍କା କଟି ଗଲା ପୁରା।
ହଁ, ମାନିଦେଲାନି। ସେଠୁ ଆମେ ଯାଇକି ଏ କମ୍ପ୍ଲେନ କଲୁ ସେଇ ବ୍ୟାଙ୍କ ଭିତରେ। ବ୍ୟାଙ୍କ ନ ବ୍ୟାଙ୍କ ବା ଗୋଟେ ନମ୍ବର ଦେଲା, ସେ ନମ୍ବର ପ୍ରୋବ୍ଲେମ କୁହ, ଏଇଟା କଲ କରି କହିଲୁ। ତା ଆସିବ, ବାହାରି ପଇସାଟା ଆଉ ରିଟର୍ଣ ଦେଇଦେ ହବ। କେତେ ଦିନ? ତିନି ଦିନ ନାଗିବ ଆଉ? କାଲି ଆଇଲା କ ପଇସା ଟା ଆଉ? ଆଇିଲା ଯେ, ହଁ।
ଆଇଲା ଯେ, ଏ କେହି ନାହିଁ ତ ନା! ସେଥିପାଇଁ ଯାଇକି ଉଠେଇକି ଆଣି ହାରିବା ଆଉ‌ ହୁଁ
କୋଉଥିର ଏଟିଏମ୍ ରେ ପଇସା ନଥିଲା ତମ? ପଇସା ନଥିଲା ବୋଧେ ଏଟିଏମ୍ ରେ, ନାଁ?
ଆରେ, ଦଶ ମିନିଟ୍ ହେଲାନଣି ସେ।
ହଁ।